ହାଲୋ।
ହଲୋ ହଁ।
କଣ କରୁଛୁ କିରେ?
ଏଇଠି ବସିଚି ଆଉ ଆଉ କଣ ସବୁ ଖବର କହ?
ହଁ ଭଲ ଆଉ। ତୁ ଡିଉଟିରେ ଗଲୁ ନା ଅଛୁ ଵା ଘରେ?
ଆସିଲି ଏବେ ଡିୟୁଟିକୁ ଆଉ। ଆଉ ଖାଇସାରିଲୁଣି?
ହୁଁ ହୁଁ ଖାଇଛି। ତୁ ଖାଇଛୁ?
ଆଉ ହଁ ମୁଁ ଖାଇସାରିଲିଣି ଆଉ ଚାଲୁନୁ କୋଉଦିନ ପୁରୀ ଯିବା ଜଗନ୍ନାଥ ମନ୍ଦିର।
ହୁଁ ଯିବା ଆଉ।
କୋଉ ଦିନ ଯିବା ଜଗନ୍ନାଥ ମନ୍ଦିର କହୁନୁ? ଯିବା ଏଇ ଛୁଟି ହେଲେ ଯିବା। ଆଉ ରବିବାର ଆଡକୁ ଯିବା ଆଉ।
ହୁଁ ଆଜି ତ ଶୁ ଆଜି ତ ଶୁକ୍ରବାର।
ହଁ ଆଜି ଶୁକ୍ରବାର।
ଶନିବାର କାଲି ହେଲେ ପରଦିନ ଯିବା ଆଉ।
ହଁ ପରଦିନ ଯିବା କେମିତି ଯିବା ବସ ରେ ନା ଟ୍ରେନରେ ଯିବା।
କିଏ କିଏ ସବୁ ଯିବା କି?
ଆମ ଏଇ ଗାଁ ରୁ କିଛି ଲୋକ ଯିବା ଆଉ।
କଣ ସେ କୀର୍ତ୍ତନ ହେରା କରିବାକୁ ଯିବେ ନା କଣ?
ନାଇଁ ନାଇଁ ତମର ଫ୍ୟାମିଲି ଯିବେ। ଆମର ଫ୍ୟାମିଲି ଗାଁରୁ କିଛି ଲୋକ ଯିବେ ଆଉ। ଜଗନ୍ନାଥ ଙ୍କ ଦର୍ଶନ କରିବା ଆଉ।
ଉ ମୁଁ କହିଲି ଗାଁ ଲୋକ ଯାଉଛନ୍ତି ବୋଧେ କୀର୍ତ୍ତନହିରିକା କଣ ଅଛି ବୋଧେ?
ନାଇଁ କୀର୍ତ୍ତନ ନାହିଁ। ଏମିତି ଯିବା ଜଗନ୍ନାଥଙ୍କ ଦର୍ଶନ କରିବା ଆଉ। ତମର ଫ୍ୟାମିଲି ଲୋକ ଆମର ଫ୍ୟାମିଲି ଲୋକ ଆଉ ଗାଁର କିଛି ଲୋକ ଯିଵା ଆଉ। ବୋଲର ଦିଟା କରିଦେବା ଆଉ। ବୋଲର ଦିଟା କରିଦବା ଯିବା। କେତେବେଳେ ବାହାରିବା? ରବିବାର ଦିନ କେତେବେଳେ ବାହାରିବା?
ରବିବାର ଦିନ ରାତି ଚାରିଟାରୁ କି ତିନିଟାରୁୁ ବାହାରିଗଲେ ହବ।
ରାତି ତିନିଟାରେ ବାହାରିଲେ ଜଲଦି ପହଞ୍ଚିବା ଭଲ ହବ ଖରା ଦିନ ନା।
ହୁଁ ମୋର ଟିକେ ଇଚ୍ଛା ମୋର ଟିକେ ଇଚ୍ଛା କଣ କହିଲୁ ସକାଳୁ ଯୋଉ ଧୂପ ଦିଆ ହୁଏନି ଠାକୁରଙ୍କୁ। ସ ସକାଳ ଦର୍ଶନ ଟା ଟିକେ କରିବାକୁ ଇଚ୍ଛା।
ହୁଁ ହୁଁ ହୁଁ।
ଆଉ ମୁଁ ହଁ ଯେ ରାତି ବାରଟାରୁ ଆମେ ବାହାରିଗଲେ ହେଠି ଟିକେ ଯାଇ ଲାଇନି ଦବାକୁ ପଡିବ ନା ତା ଭୋରୁ ଦ୍ୱାର ଫିଟା ହବ ତ ଆମେ ଯାଇ ପହଞ୍ଚିଵା।
ତାହେଲେ ଆମେ ଜଲଦି ବେଳାବିଳି ଯିବା ଆଉ। ହଁ।
ସମସ୍ତେ ରାଜି ହେବେ ଦି ରାତି ବାରଟାରେ ଯିବା ପାଇଁ?
ହଁ ହଁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯିବେ ଆଉ ରାଜିବେନି ରାଜିହେବେ ସମସ୍ତେ। ବଝିଲ
ଆଉ ଆମେ ସେଠି ପ୍ରସାଦ ଖାଇବା ହେଲା ଅହ ଅବ
ହୁଁ ହୁଁ ମହାପ୍ରସାଦ ଖାଇବା ଆଉ ତାପରେ ଯୋଉଟା ଆମେ। ପହଂଚିକି ପୁଣି ଲାଇନ ଲଗେଇବାକୁ ପଡିବ।
ମହାପ୍ରସାଦ କଣ କହିଲୁ ମୋର ଫେବରାଇଟ।
ହୁଁ ଭଲ ଲାଗେ ଅନ୍ନ ଡାଲି ତାପରେ ସେଠୁ ବେସର କନିକା ଖିରି। କ୍ଷୀରି କୁହନ୍ତି ନା?
ହୁଁ ହୁଁ। ତାଙ୍କର ତ ଛପନ ଭୋଗ ଆମ
ଅଳ୍ପ କିଛି ଯାହା ଯେତିକି ଅବଢା ଇଏରେ ରୁହେ ଆମେ ଖାଇବା ଆଉ।
ହୁଁ ସେ ତ ସ୍ୱୟ ଅମୃତ ଆଉ। ଜାଣିଚୁ ଯୋଉ ସ୍ଵର୍ଗ ଲୋକରେ ଭଗବାନଙ୍କ ଯୋଉ ଆଉ ସବୁ ଭଗବାନ ରହିଲେ ଆମର ବ୍ରହ୍ମା ମହେଶ୍ଵର ଏ ସବୁ ଇଏ ତ ସ୍ଵୟଂ ବିଷ୍ଣୁ ନା ହୁଁ ହୁଁ। ସିଏ ମାନେ ଏଇ ଅଭଢା ପାଇବା ପାଇଁ ମର୍ତ୍ୟ ଲୋକର ଅଭଢା ପାଇବା ପାଇଁ ଭାରି ବିକଳ।
ହଁ।
ସେମାନେ କହନ୍ତି ଆମ ପାଖକୁ ଟିକେ କେମିତି ଅଭଢା ଟିକେ ଆସନ୍ତା। ହୁଁ।
ତାହେଲେ ଆମେ ପହଞ୍ଚିକି ପୁଣି ଲାଇନ୍ ରେ ରହିବାକୁ ପଡିବ ବହୁତ ସମୟ।
ହୁଁ।
ଜଲଦି ଯିବା ଆଉ ଜଲଦି ଯାଇକି ଲାଇନରେ ରହିକି ଜଗନ୍ନାଥଙ୍କ ଦର୍ଶନ କରିବା ତାପରେ ତୁ ତୋ
ଅବଢ଼ା ପ୍ରସାଦ ପାଇବା। ଆଉ ତୋର କିଛି ଅନୁଭୂତି ଅ ଛି କି ପୁରୀ ପୁରୀର ଜଗନ୍ନାଥଙ୍କର କିଛି ଅନୁଭୂତି ଅଛି ତୋର?
ହୁଁ ଅନୁଭୂତି କେତେ ଅଛି ଆଉ କେତେ କହିବି।
କଣ ଅନୁଭୂତି ଗୋଟେ କହୁନୁ ଜଗନ୍ନାଥ ଙ୍କ ଅନୁଭୂତି।
ହୁଁ କହିବି ଯେ ତୁ ଶୁଣୁ ତୁ ସେ ମନ୍ଦିର ଭିତରେ ସବୁ ଦେଖ ଖିଚୁ କଳ୍ପ ବଟ ବୃକ୍ଷ ଯୋଉ
ହଁ ଦେଖିଚି।
ମୁକ୍ତି ମଣ୍ଡପ କୋଇଲି ବୈକୁଣ୍ଠ ସବୁ ଦେଖିଚୁ?
ହଁ କୋଇିଲ ବୈଖୁଣ୍ଡ ରେ ଦେଖିଚି।
କୋଇଲି ବୈକୁଣ୍ଠ ରେ କଣ ହୁଏ କହିଲୁ?
କୋଇଲି ବୈକୁଣ୍ଠ କଥା ମନେ ନାହିଁ କିନ୍ତୁ ଦେଖିଛି ମୁଁ।
ସେଠି ପ୍ରଭୁ ଜଗନ୍ନାଥଙ୍କର ଯେତେବେଳେ ବ୍ରହ୍ମ
ହଁ ବ୍ରହ୍ମ ହଁ ହଁ ବ୍ରହ୍ମ ଦେଖିଚି।
ହୁଁ ବ୍ରହ୍ମ ଯେତେବେଳେ ଆଉ ଯୋଉ ଗୋଟେ ଶରୀରକୁ
ଗଛ ଟାଇପ ର ଥିବ ଯେମିତି ଗାଁ ଟାଇପ ର ଲାଗୁଥିବ ସେଠି। ମାନେ ସେଇଠି ଜଗନ୍ନାଥ ବ୍ରହ୍ମ ହରିକା ଥିବ।
ନାଇଁ ନାଇଁ ଜଗନ୍ନାଥ ସେଇଠି ମାନେ ତାଙ୍କର ଯୋଉ ପୁରୁଣା ଶରୀର ସେ ସେଇଠି ପୋତା ହୁଏ। ସେଠି ପୁରା ଗାର୍ଡେନ ଫାଡେନ୍ ଅଛି।
ହଁ ସେଠ ତ ଗାର୍ଡେନ ଗୋଟେ କୂଅଟେ ଅଛି ଯୋଉ କୂଅରେ କଏନ ପକାନ୍ତି କିଛି ଗୋଟେ କଣ କୁହନ୍ତି ମନ କଣ ମନବାଞ୍ଛା ପୂର୍ଣ୍ଣ ହୁଏ ନା କଣ ଗୋଟେ କୁହନ୍ତି। ସେଠି ପୁଅଟା ଅଛି ସେଠିକି କଏନ ପକାନ୍ତି।
ଆଉଟା ହେଟା ଯୋଉ ରୋହିଣୀ କୁଣ୍ଡ।
ହଁ ହଁ।
ହୁଁ ଆଉ ଗୋଟେ ଅଛି ସେଠି ପଇସା ଲଗେଇବ ଆଉ ଧୋ ମାନେ ଯୋଉ ବାନା ଦେଖିବ ଆମର ପତିତ ପାବନବାନା ଉପରେ ଦର୍ଶନ କରିବ ସେଇଠି ସେ ମନ୍ଦିରରେ ଯୋଉ ଆମର ଉତ୍ତର ଦ୍ଵାରରେ
ଉତ୍ତର ଦ୍ୱାରରେ ହଁ।
ସେଇଠି ତମେ ଅଛି କୋଇଲି ବୈକୁଣ୍ଠ ସେପଟେ ଆନନ୍ଦ ବଜାର ବି ସେପଟେ। ବାଟ ଅଛି। ହୁଁ ଆଉ ଦକ୍ଷିଣ ଦ୍ଵାର ଗୋଟେ ଗୋଟେ ପଥର ଅଛି ହେଲା ବଡ ପ ପଥରଟେ ସେଇଟା ସେଇଟା ମନ୍ଦିରରୁ ଖସିଛି। ସେଇଟା କଣ କରିବୁ ଏପଟେ କାନ। ବୁ ସେପଟେ ଜଣେ କଏନ ଲଗେଇବ।
ହଁ।
ସାଉଣ୍ଡ ହବ ବହୁତ ବଡ ପଥରଟେ ହଁ ସାଉଣ୍ଡ ହବ। ଏଇଟା ମନ୍ଦିର ଉପରୁକୁ ଖସିଛି।
ହଁ। ଆଉ ଗୋଟେ କଥା ମୁଁ ଶୁଣିଛି ଆଉ ଦେଖିଛି ଜଗନ୍ନାଥଙ୍କ ଯୋଉ ବାନ ଟା କହନ୍ତି ମାନେ। ବି ବିପରୀତ ଦିଗରେ ଉଡ଼େ। କେମିତି କଣ ପବନ ର ବିପରୀତ ଦିଗରେ ଉଡେ କେମିତି କଣ?
ସେ ତ ସ୍ଵୟଂ ଭଗବାନ ସିଏ ହଉଛି ମାନେ କଣ କହିଲୁ ସେ ହଉ ଛି ଆମର ଜଣେ ନନା ଦେଖା ହେଇଥିଲେ ପୁରୀରେ ହେଲା। ସେ କହିଲେ କି ଅ ଆ ଆମେ ହଉଛେ ଏଇଟା ରାଜ ଦରବାର ସେଠି ଗୋଟେ ଥାଏ ହେଲା। ଜଗନ୍ନାଥଙ୍କର ମାନେ ସେ ନାଇଁ ନାଇଁ ଏବେ ଅଛି ନା।
ଆରାଧ ଦରବାର ତାପରେ
ଆ ସେଇଠି ମାନେ ସବୁ ଭଗବାନଙ୍କର ତାଙ୍କର ହୁଏ ମାନେ ଉ ମାନେ କଥାବାର୍ତ୍ତା ଯେମତି ରାଜ୍ୟ ଦରବାରରେ ଯେମିତି ବସିକି ସବୁ କଥାବାର୍ତ୍ତା ହୁଅନ୍ତିନି। ଆଲୋଚନା ତାଙ୍କର ହୁଏ। ହଁ ସେଇଠି ଜଗନ୍ନାଥ ମନ୍ଦିରର ଦେଖିବୁ ଲକ୍ଷ୍ମୀ ମାଙ୍କ ଙ୍କ ଯୋଉ ମନ୍ଦିର ସେଇଠି ଗୋଟେ ନାହିଁ ଗୋଟେ ତାଙ୍କ ମନ୍ଦିର ପାଖରେ ଗୋଟେ ଲୋକମାନେ ବସିଥାନ୍ତି ଦେଖିଥିବୁ।
ହଁ ହଁ ଜାଣିଛି ହଁ ସେଠି ବସନ୍ତି।
ହୁଁ। ସେଇଠି ସେ ନନା କହିଲେ ଆମେ ହଉଛେ ଭଗବାନଙ୍କ ଆଖି ଆଗରେ ଧୂଳି ବି କହିଲେ ସରି ମାନେ ଇଏ ନୁହଁ ଆମେ ଧୂଳି ବି ନୁହଁ ତାଙ୍କ ଆଖି ହୁଁ।
ଭଗବାନ ତ ନିଜେ ପରମ ବ୍ରହ୍ମ।
ଆଉ ତାଙ୍କୁ କଣ ତାର ତାଙ୍କର ହଁ ସେଇଠି ମାନେ କଣ କହିଲୁ? ଓଉ ତାଙ୍କର ରଜ ଦରବାର ଇଏ ହୁଏ ଆମେ ଏମିତି ତାଙ୍କ ପାଦର ଧୋଳି ବି ନୁହେଁ ଆମେ। ଏତେ ତଳେ ଆମେ ଆମେ ତା ଆମକୁ ସେ ଦେଖୁଥିବ ନା ଆମେ ତ ଆମେ ତ ତାଙ୍କୁ ଦେଖିବି ପାରିବାନି। ଆଉ ଏତେ ଛୋଟ ଆମେ ଆଉ ତାଙ୍କର ଯେତେ ଡୋରି ଲାଗିବ ଆମେ ତ ଯିବା ହେଲା। ଆମେ ଯେତେ ରେଡ଼ି ହେଇକି ବାହାରିଲେ ବି ତାଙ୍କ ବିନା ଡକରାରେ ଆମେ ଯାଇପାରିବାନି।
ନାଁ। ତାପରେ ସେ ଯୋଉ ବାନା କଥା କଣ କଲେ ଯୋଉ ପତାକା ଗୋଟେ ପତିତ ବିପ
ସେଇ ସିଏ ବା ଭଗବାନଙ୍କର। ସେଇଟା ଭଗବାନଙ୍କର ସୂଜନା ଆଉ ତାଙ୍କ ଅସ ଯୋଉ ଚକ୍ର ଟା ନା ଥାଏ ଯୋଉ ଏ ଚକ୍ର ତାକୁ କୁହନ୍ତି
କୃତ ଥାଏ ସେଇଠି ପତକା। ଯଉ ଆମର ନୀଳ ଚକ୍ର କୁହନ୍ତି ନା କଣ?
ସେଇଟା ମୁଁ ଜାଣିନି ମୋର ହଁ ହଁ ନୀଳ ଚକ୍ର।
ମତେ ଲାଗୁଛି ନୀଳ ଚକ୍ର କ
ସେ କଣ କହିଲୁ ମାନେ ସବୁ ସାଇଡ ରୁ ସେ ସେମ୍ ଦେଖାଯିବ।
ହଁ
ଚାରି ଦିଗ ବୁଲିଯିବୁ ସେ ସେମ୍ ଦେଖାଯିବ।
ଓ ହ।
ହୁଁ ତାପରେ ହାଁ ଆମେ ଏଥର ଯାଇଥିଲୁ ଆଉ ଗୋଟେ ଥର ସେଠି ଗଲୁ ରୋଷେଇଶାଳା କୁ ଗଲୁ।
ହଁ।
ହେଁ ଯୋଉ ଲକ୍ଷ୍ମୀଙ୍କ ରୋଷେଇଶାଳା ସେଠି ଯୋଉ ଲକ୍ଷ୍ମୀଙ୍କର ଥିଲା କଣ କହିଲୁ ଯୋଉ କୁଲା ବହୁତ୍ ବଡ କୁଲା ଟେ ଢିଙ୍କିଶାଳ ଥିଲା ଢିଙ୍କିଶାଳ।
ହଁ ହଁ।
ମାନେ ଆମେ କଣ ଏବେ ମେସିନରେ ଧାନ କୁଟିଲେଣି ନା ଆଉ। ସିଏ ତାଙ୍କ ସେଠି ସେଇଠି ଢିଙ୍କିରେ ହିଁ ହୁଁ ହୁଁ ହୁଁ।
ଆରମ୍ଭରୁ ଆରମ୍ଭରୁ ଏମିତି ଅଛି ଆଉ।
ତାଙ୍କର ବାଇଶି ପାହାଛ ଯିବୁ ବାଇଶି ପାହାଚ ସରିବ ତ ଠିକ୍ ରେ ଲେପ୍ଟ ସାଇଡ୍ ଯିବୁ ହେଲା।
ହଁ।
ଲେଫ୍ଟ ସାଇଡ ରେ ସେଠି ଢିଙ୍କିଶାଳ ପଡିବ ତାପରେ ରୋଷେଇ ଶାଳା କୁ ଯିବୁ ରୋଷେଇ ଶାଳାକୁ ତ ଏଣ୍ଟ୍ରି ନାହିଁ ଆମେ ବାହାରୁ ଦେ ଖିଲୁ ଉଁ ବାହାରୁ ଏତ ପୁରା ଅଳ୍ପ ଫାଙ୍କ ଥିବ ଫାଙ୍କରେ ଆମେ ଦେଖିଲୁ ସବୁ ନନା ରୋଷେଇ କରୁଥିଲେ।
ହୁଁ।
ପୁରା ଏତ ମାନେ ଚୁଲି ଥାଏ ଚୁଲି ଉ ମାନେ ବସେଇଥାନ୍ତି ବହୁତ୍ ଚୁଲି ସେଠି।
ହଁ।
ଲକ୍ଷ ଲକ୍ଷ କୋଟି କୋଟି ଲୋକ ଖାଉଛନ୍ତି ଗୋ ଗୋଟେ ଦିନରେ ହଉ
ପୁରୀରେ ଯୋଉ ଜଗନ୍ନାଥ ମନ୍ଦିରରେ ଯୋଉ ଅବଢା ଟା ହୁଏ ସେଟା କେତେବେଳେ ଭ କ୍ତ ମାନେ ଖାଆନ୍ତି ଯୋଉ ଅବଢା ସେ ଅବଢା।
ବର୍ତ୍ତମାନ ତାଙ୍କର ମାନେ ଦେ ଗୋଟେ ଦିଟା ବେଳେ ସେଇଟା ନେ ଠାକୁରଙ୍କ ପାଖରେ ପ୍ରସାଦ ଲାଗି ସଜ ଅବଢା ବାହାରିବ।
ହଁ ପ୍ରଥମେ ଠାକୁରଙ୍କ ପାଖରେ ପ୍ରସାଦ ଲାଗିବ।
ହଁ।
ତାପରେ ଭକ୍ତ ମାନଙ୍କ ପାଖରେ ଲାଗେ ଆଉ।
ହୁଁ ନଅଟା ଦଶଟା ବେଳେ ଯଦି ଯିବୁ ସେଇ ବାସି କାଲି ପରଦିନର ଅଭଡା ଟା ଖାଇକି ଆସିବୁ ଆଉ ବାସି ଅବଢା ଖାଇକି ଆସ
କିନ୍ତୁ କିନ୍ତୁ ଗୋ ଗୋଟେ ଦିଟାରେ ବ ଅଭଡା ଠା ଭଗବାନଙ୍କ ପାଖରେ ଲାଗିଲା ପରେ ତାପରେ ଭକ୍ତ ମାନେ ପ୍ରସାଦ ସେବନ କରିବେ ଅବଡା।
ହୁଁ ହୁଁ ହୁଁ ଆଉ ସେଇଟା ପୁରା ଫ୍ରେଶେ ସାଙ୍ଗେ ସାଙ୍ଗେ ହେଇ ବନା ହେଇକି ଆଇଥିବ ଆଉ ଜାଣି ଚୁ ତାକୁ ଖାଇଲା ପରେ ମତେ ଲାଗେ ମତେ ଆଉ କିଛି ଦରକାର୍ ନାହିଁ। ମୁଁ ଏଇଆକୁ ଖାଇକି
ଭଗବାନଙ୍କ ପ୍ରସାଦ ଆଉ।
ମୁଁ ଆଗ ଆଖି ବୁଜିକି ସେ ଖାଇବାର ବାସ୍ନା ନିଏ ହେଲା। ଆଖି ବୁଜିକି ଭାରି ଖୁସି ହେଇଯାଏ ଯେ ପ୍ରଭୁ ଆଉ ମୁଁ ଯେତେବେଳେ ବି ତାଙ୍କୁ ମାନେ ମନେ ପକେଇଛି ପ୍ରଭୁ ଆଜି ଟିକେ ଖାଇବା ମିଳନ୍ତା କି? ଆଉ ସେ କୁଆଡ଼ୁ କେମିତି ହେଇକି ମୋ ପାଖକୁ ପ୍ରସାଦ ଆସିବ। ଏତିକି ଟିକେ ହଉ ଆଉ ତୁ ତାଙ୍କୁ ଅନ୍ତରରୁ ହିଁ ଡାକିବୁ। ଅନ୍ତରରୁ ଡାକିଲେ ହିଁ ସେ କଣ କହିଲୁ ଆସି ତତେ ଦର୍ଶନ ଦେବେ। ମତେ ପ୍ରସାଦ ପଠେଇବେ।
ହଁ।
ହେଲା ଆଉ ଗୋଟେ ଥର କଣ ହେଇଛି ନା ଆମେ ଏଇ ଯୋ ବାହୁଡ଼ା ରେ ହେଲା ଇଛା ହେଲା କି କି ଖାଇବା ପାଇଁ ପୋଡ଼ ପିଠା ହେଲା ଆଉ ପ୍ରଭୁ ଆଜି
ହଁ ନାଇଁ ଆମେ ଯାଇ ନଥିଲୁ ଘରେ ଥିଲୁ। ହେଲା ତପରେ ପୋଡ଼ ପିଠା ଖାଇବାକୁ ଇଛା ହେଲା ତ ଆମେ ପ୍ରଭୁଙ୍କୁ ଡାକିଲୁ ପ୍ରଭୁ ପୋଡ଼ ପିଠା ଖାଇବା ପାଇଁ ଇଚ୍ଛା ହଉଛି କଣ କରିବୁ? ତବେ ସେଦିନ ରାତି ହେଇଗଲା ହେଲା ରାତି ହେଇଗଲା ପୋଡ଼ ପିଠା ମିଳିପାଇଲାନି ଆମେ କହିଲୁ ଯାହା ଆମ ଭାଗ୍ୟରେ ନାହିଁ ରାତି ଦଶ ଟାରେ ଆମ ପାଖକୁ ଆମ ଘର ପାଖରେ ଗୋଟେ ଝିଅ ଫୋନ୍ କଲା ଆଉ ଦେଇ ଶୋଇଲଣି ମୁଁ କହିଲି ନାଇଁ ଶୋଇନୁ ନା ଆଉ ଭୋଗ ଆସିଥିଲା ନେବି ଖାଇବ କି ମୁଁ କହିଲି କୋଉ ଭୋଗ? ନା ଏଇ ପୁରୀରୁ ପୁରୀ ଯାଇଥିଲେ ତ ଆମ ରିଲେଟିଭ ଜଣେ ଭୋଗ ଆଣିଛନ୍ତି। ମୁଁ କହିଲି ହଁ ଠିକ୍ ଅଛି ଛାଣେ ସିଏ ତେବେଳେ ଭୋଗ ଆଣିଲା ସେ ଭୋଗରେ ପୋଡ଼ ପିଠା ଥୁଆ ହେଇଛି ଆମେ ପୁରା କାନ୍ଦିଲୁ ସମସ୍ତେ ଯେ ଆମେ ମନରେ ଆଜି ଖୋଜୁଥିଲୁ ପୋଡ଼ ପିଠା ଖାଇବା ପାଇଁ ଜଗା ଆମକୁ ପୁରୀରୁ ପଠେଇଛି ପୋଡ଼ ପିଠା ପଠେଇଛି ସେ କି ଏମାନଙ୍କର ଆଶା ଥିଲା ଏମାନେ ଖାଇବେ
ସେମିତି ବହୁତ ଅନୁଭୂତି ଅଛି ଆଉ କେତେବେଳେ ମୁଁ କଲ୍ କଲେ ତତେ କହିବି ହେଲା
ଜଗନ୍ନାଥ କିନ୍ତୁ ଭକ୍ତ ମାନଙ୍କ କଥା ଜଲଦି ଶୁଣନ୍ତି। ହଁ। ତାହେଲେ ଯିବା ସଣ୍ଡେ ଦିନ?
ହଉ ରଖୁଛି ଆଁ।